ହ୍ୟାଲୋ ହ୍ୟାଲୋ।
ହଁ କଣ କରୁଚନ୍ତି?
ମୋ କଥା ଶୁଭୁଚି ନାଁ ନାହିଁ‌?
ହଁ କ୍ଲିୟର ସବୁଛି।
ହଁ କୁହନ୍ତୁ।
କଣ କରୁଚନ୍ତି?
ଏଇଠି ବସିଥିଲି ଆଉ।
ଓହୋ ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଆପଣଙ୍କର?
ହଁ ଆମର ବି ଦେହ ଭଲ ଅଛି ଘରେ ବି ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଆଡ଼େ ବର୍ଷା ପାଗ କେମିତି କଣ ଅଛି?
ବର୍ଷା ତ ଲାଗି ରହିଚି ସକାଳୁ ଆଉ ବର୍ଷା ପାଗ କଥା କଣ କହିବି।
ଓହୋ।
ହଁ। ତମେ କଣ ଖାଇଥିଲ? କଣ କହିଲ?
ହଁ ଖାଇଥିଲି ଭାତ ମିକ୍ସ ଭେଜ୍ ଘରେ ବନେଇଥିଲି ଆଉ ତନ୍ତୁଳା।
ହୁଁ ହୁଁ। ଆଉ ଆପଣଙ୍କ ଆଡେ ରଥଯାତ୍ରା ହୁଏ କି ନାହିଁ?
ହଁ ହୁଁ। ଆମ ଗାଁରେ ରଥଯାତ୍ରା ହୁଏ। ବଢିଆ ସେ କରାଯାଏ ଆମ ଗାଁରେ।
ଆଚ୍ଛା।
ଆଚ୍ଛା ଆପଣଙ୍କ ଗାଁରେ କେମିତି କରନ୍ତି?
ହଁ ଆମ ଗାଁରେ ବିି
କେମିତି କରନ୍ତି ସେ ବିଷୟରେ ଟିକେ କୁହନ୍ତୁ।
ଆମ ଗାଁରେ ଏଠି ସମସ୍ତେ ବଡ଼ ଲୋକ ବେଲେ ସେମିତି ଯୋଉମାନେ ବାହା ହେଇ ନାହାନ୍ତି ସେମାନେ ନେଇଯାଆନ୍ତି। ଆଉ ଯୋଉମାନେ ଉଁ ସେଠି । ହଁ ସେମାନଙ୍କର ଯେତେ ଅଭିଜ୍ଞତା ଅଛି ସେମାନେ ବି ସେମିତି ଛୋଟ ପିଲାମାନଙ୍କୁ । ଆମ ସାହିରେ ରଥ ହୁଏ। ଦୁଇଟା । ହଉ ମୁଁ ବେଶୀ କିଛି ଜାଣିନି ସେ ବିଷୟରେ କିନ୍ତୁ ଆମ ଏଠି ହୁଏ ଆଉ।
ଆଛା ଭଲ କଥା। ଆ ଆପଣଙ୍କୁ କଣ ଖାଇବା ପାଇଁ ଭଲ ଲାଗେ?
ମୋତେ ବିରିୟାନୀ ଖାଇବା ପାଇଁ ଭଲ ଲାଗେ।
ଆପଣ କେବେ ବିରିୟାନୀ ବନେଇଛନ୍ତି?
ନାହିଁ ବନେଇନି କିଣିକି ଖାଇଛି।
ଆଛା। କିଣିକି ଖାଇବା ଆଉ ଘରେ ବନେଇବା ଭିତରେ ବହୁତ ତଫାତ୍ ଥାଏ, ମାନେ ବାହାର ଜିନିଷ ଯେହେ ତୁ ସେମାନେ କଣ କେମିତି ବନଉଛନ୍ତି ଆମେ ଜାଣିନେ ନା। ସେମାନେ କିଛି ବି ଉଁ ଯେହେତୁ ସିଜନ ଚେଞ୍ଜ ହଉଛି କେତେବେଳେ ବି ଦେହ ଖରାପ ହେଇପାରେ, ତ ଘରେ ବନା- ନ୍ତୁ ଖାଆନ୍ତୁ। ଆପଣ ତ ଜାଣିଥିବେ ବି ରେସିପି, ମୋବାଇଲ ବି ଧରୁଛନ୍ତି ତ ଏବେ ତ ସମସ୍ତେ ତ ଘରେ ବନେଇକି ଖାଆନ୍ତୁ। ବହୁ ଭଲ ଲାଗିବ ବି। ଉଁ ହୋଟେଲ ଅପେକ୍ଷା ଘରେ ତ ବହୁତ ଭଲସେ ନିଜେ ବନେଇ ପାରିବ। ଘ-ଘର ଖାଦ୍ୟ ଟିକେ ଭଲ ନା।
ହୁଁ। ହଉ ଆପଣ କେବେ ପୁରୀ ଯାଇଛନ୍ତି ଏଇ ରଥ ଯାତ୍ରା ସମୟରେ?
ନାଇଁ ପୁରୀ ତ ମୁଁ କେବେ ଯାଇନି ରଥଯାତ୍ରା ସମୟରେ। ଯାହା ବୁଲିବା ପାଇଁ ଯାଇଥିଲି ଥରେ ଅଲଗା ଟାଇମରେ। ରଥଯାତ୍ରା ଟାଇମରେ କେବେ ଯାଇନି।
ଆପଣ ଜାଣନ୍ତି କି? ଆପଣ ଜାଣନ୍ତି କି ରଥଯାତ୍ରାରେ ପୁରୀରେ କେମିତି ହୁଏ?
ଆକ୍ଚୁଆଲି ମୁଁ ତ ଜାଣିନି ରଥଯାତ୍ରା କେମିତି ହୁଏ। ଆପଣ ଯଦି ଜାଣିଛନ୍ତି ଟିକେ ହ୍ୟାଲୋ!
ହଁ । ଆପଣ ଜାଣନ୍ତି କି ରଥଯାତ୍ରାରେ କେମ୍ ଉଁ ରଥ ପୁରୀରେ କେମିତି ହୁଏ?
ରଥଯାତ୍ରା ତ ଆମେ ଯାଇନୁ, ତ ଏତେ ବି ଜାଣିନୁ ଯାହା ଟି କି ଆମେ ରଥଯାତ୍ରା ଯେହେତୁ ଟିଭି ଆମର ଅଛି, ସେଇ ଟିଭିରେ ଯାହା ଜାଣୁ ଦେ ଖୁ ସେତିକି ଯାହା ନହେଲେ, ଆପଣ ଜାଣିଛନ୍ତି କି ରଥଯାତ୍ରା ବିଷୟରେ କିଛି? ଆପଣ ଜାଣିଚନ୍ତି?
ଆନ୍ତୁ ମୋ କପୁଲ୍ ରେ କେମିତି ହେବ? ଯେ ମୁଁ ତ ଠିକ୍ ସେ ଜାଣିନି, ତଥାପି ଯେତିକି ବି ଜାଣିଛି, ମୁଁ କହୁଛି ଆଉ।
ହଉ।
ହଁ ରଥଯାତ୍ରା ବିଷୟରେ ମୁଁ ଖୋଜନ୍ତୁ ଶୁଣନ୍ତୁ। ଆଉ ରଥଯାତ୍ରା ଓଡ଼ିଶାର ସବୁଠୁ ଉ ପ୍ରସିଦ୍ଧ ଆଉ ଭକ୍ତିପୂର୍ଣ୍ଣ ପର୍ବ। ହେଲା କି। ଏହା ଭଗବାନ୍ ଜଗନ୍ନାଥଙ୍କ ଭକ୍ତିର ପର୍ବ। ପୁରୀରେ ଏହା ଇମ୍ ପୁରୀରେ ଏହା ବିଶ୍ୱବ୍ୟାପୀ ପ୍ରସିଦ୍ଧ। ଶୁବୁଚି ନା ମୋ କଥା?
ହଁ ହଁ ଶୁବୁଚି।
ହଁ ଅଁ ଆ ଆଷାଢ଼ ଏହି ର ଏଟା ଆଷାଢ଼ ମାସର ଶୁକ୍ଳ କ୍ଷ ଯୋଉ ଦ୍ଵିତୀୟା ତିଥିରେ ରଥଯାତ୍ରା ଆ ଆ ହୁଏ। ପାଳନ କରାଯାଏ। ଭଗବାନ ଜଗନ୍ନାଥ ବଳରାମ, ଭାଇ ସୁଭଦ୍ରା ହଁ ମା ତିନି ଜଣ ତିନିଟା ବୀଣା ରଥରେ ବସିକି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଶୁବୁଚି ନା, ଅଁ ହଁ ଗୁଣ୍ଡିଚା ମନ୍ଦିର କୁ ଭକ୍ତମାନେ ମା ଗୁଣ୍ଡିଚାଙ୍କ ଘର କହିଥାନ୍ତି।
ଆଚ୍ଛା।
ଅ ରଥ ଅଂ। ହାଲୋ।
ହଁ କୁହନ୍ତୁ ଶୁବାଯାଉଛି।
ହାଲୋ।
ହାଲୋ।
ହେଲୋ।
ହେଲୋ ବୋଲି କୁହନ୍ତୁ। କୁହନ୍ତୁ ଶୁଭାଯାଉଛି ମତେ। ଆପଣଙ୍କୁ ଶୁଭୁନି କି?
ନାଇଁ, ମତେ ତ ଠିକ୍ ସେ ଶୁବୁନି।
ଓହ ଆପଣ ଟିକେ ନେଟୱାର୍କ ଜାଗାକୁ ଆସନ୍ତୁ। ମୋର ତ ନେଟୱାର୍କ ଅଛି।
ହଁ କୁହନ୍ତୁ।
କୁଅନ୍ତୁ।
ଆଉ ଆପଣ ଘରେ କିଏ କିଏ ଅଛନ୍ତି?
ଘରେ ବାପ୍ପା, ଭାଇ, ମା ଅଛନ୍ତି। ଆଉ ଦିଦି, ମୁଁ ଆମେ ଏସବୁ ଅଛୁ।
ଆଚ୍ଛା ଆପଣ? ଆମ ଘରେ ବାବା, ବୋଉ ଭାଇ, ଦାଦା, ଖୁଡ଼ି ଜେଜେମା ସମସ୍ତେ ଅଛନ୍ତି।
ଆଚ୍ଛା।
ହଁ।
ଆଛା ଆମ ଗାଁ ରେ ଜାଣିଛନ୍ତି, ହୁଏ ଦୋଳ ପୂର୍ଣ୍ଣମା ଆଉ ଉଁ ହୁଁ। ଦୋଳ ପୂର୍ଣ୍ଣମା ହଉ, ଅଷ୍ଟପହରି ଏସବୁ ପର୍ବରେ ଆମ ଗାଁ ରେ ଟିକେ ଭଲସେ ପାଳନ କରାଯାଏ। ମୁଁ ତା ବିଷୟରେ କିଛି କହୁଛନ୍ତି ଶୁଣନ୍ତୁ। ଆମରି ଯୋଉ ଦୋଳ ପୂର୍ଣ୍ଣିମା ଥାଏ, ଏଇଟା ହେଲା ଗଉଡ଼ମାନଙ୍କ ପର୍ବ। ଗଉଡ଼ମାନେ ମାନେ ଦୋଳ ପୂର୍ଣ୍ଣିମା ପୂର୍ବରୁ ସେମାନେ ପ୍ରା ସବୁ ସବୁଦିନ ସନ୍ଧ୍ୟାବେେଳକୁ ସେମାନେ ବାଡ଼ି ଖେଳ ଯୋଉ ଥାଏ ଗଉଡ ବାଡି ସେଇ ବାଡି ଖେଳ ଖେଳନ୍ତି ଅ ସେମାନେ ଯୋଉ ଦୋଳ ପୂର୍ଣମା ଦିନ ଗଉଡ ମାନଙ୍କର ପର୍ବ ତାଙ୍କର ନୂଆ ବସ୍ତ୍ର ହେଇଥାଏ। ଏ ତ ତାଙ୍କର ସେଇଠି ପୂଜା ଥାଏ ଯେମିତି ଉଁ ସବୁ ଜାତିର ଯେମତି ଗୋ ଯୋଉ ଗୋଟେ ପର୍ବ ଥାଏ ତାଙ୍କ ଜାତିରେ ବି ସେମିତି ସେଇଟା ଗୋଟେ ବଡ ପର୍ବ ହଉଛି ତାଙ୍କ ପାଇଁ। ତ ସେଇଟା ସେ ଭୋଗରାଗ କରି ଏମିତି ପୂଜା କରନ୍ତି ଆଉ ରାତିରେ ମେନ୍ ହେଲା ଠାକୁରଙ୍କୁ ମାନେ ଦୋଳ ପୂର୍ଣିମା ରେ ଉଁ ଶ୍ରୀକୃଷ୍ଣଙ୍କୁ ଏମିତି ମୁଁ ଯେ ଯି ଉଁ ଇଏ ପାଲିଙ୍କିରେ ବୁଲାନ୍ତି। ତାପରେ ଯୋଉ ଛୁଆଗୁରା ଅଛନ୍ତି ବଡ ପିଲା ହଉ ବଡ ମାନେ ସମ ସ୍ତେ ବାଡି ଖେଳନ୍ତି ବହୁତ ଭଲ ଲାଗେ। ବହୁତ ଭଲ ଲାଗେ ସେ ଦୃଶ୍ୟ ଦେଖିବା ପାଇଁ ଭଗବାନଙ୍କର ବୋଡେ ଯେ ଦୋଳ ପୂର୍ଣ୍ଣମା ଟା ବି ବହୁତ ବଢିଆ ସେ ଆମ ଗାଁ ରେ ପାଳନ କରାଯାଏ ଭଲ ଲାଗେ ଖୁସି ସି ଲାଗେ ଆମ ଗାଁ ରେ ଦେଖିବା ପାଇଁ।
ଉୁଁ ହୁଁ।
ଆପଣଙ୍କ ଗାଁ ରେ ଏମିତି ପାଳନ୍ତି ନାଁ ନାଇଁ?
ହଁ ଆମ ଗାଁ ରେ ବି ସେମିତି ହୁଏ।
ଆଛା ଭଲ କ
ହଁ ହୁଁ।
ଆଉ ଆପଣ ଯାଇଛନ୍ତି କେବେ ପୁରୀ?
ହଁ ଯାଇଛି ଯେତବେଳେ ପଞ୍ଚମ ପଢୁଥିଲି ସେତବେଳେ ଯାଇଥିଲି।
ଓ ହୋ ବହୁତ ଛୋଟ ହେଇ ଯାଇଛନ୍ତି ଏବେ ମନେ ଅଛି ନା ନାଇଁ କିଛି ଜାଣିଛ?
ସେମିତି ହଁ ମନେ ତ ଅଛି ପୁରୀ ଯାଇଥିଲୁ ନନ୍ଦନକାନନ ଯାଇଥିଲୁ। ଆଗରୁ ଯେମିତି ଥିଲା ଏବେକୁ ଆଉ ଟିକିଏ ଡେବଲପ୍ ହେଇ ହେଲାଣି ତ
ଏମିତି ଆଉ।
ଆଚ୍ଛା।
ହଁ।
କୋଣାର୍କ ବୁଲି ଥିଲେ?
ହୁଁଁ କୋଣାର୍କ ବି ଯାଇଥିଲି।
ତମେ ଏତେ ଛୋଟରୁୁ ଯାଇକି ସବୁ ମନେ ରଖିଛ ଆଉ ଭଲ କଥା।
ହଁ।
ଆଉ କେବେ ପୁଣି ଜଗା ଡୋରି ଲାଗିଲେ ପୁଣି କେବେ ଯାଉଛନ୍ତି ନା ନାଇଁ?
ଦେଖାଯାଉ କେବେ ଡୋରି ଲାଗୁଛି କେବେ ଯାଉଛୁ।
ଆଚ୍ଛା। ଆପଣ ଯୋଉ ପୁରୀ ଯାଇଥିଲେ କେବେ ମହାପ୍ରଭୁଙ୍କ ଅଭଡ଼ା ଯୋଉ ଭୋଗ ଖାଇଛନ୍ତି?
ହଁ ଖାଇଛି।
ଭଲ ଲାଗେ ନା ଆମ ଓଡିଶାର ହଉଛି ଯାତ୍ରା ଭିତରେ ତ ବଡ଼ ଯାତ୍ରା ହଉଛି ମହାପ୍ରଭୁଙ୍କର ରଥ ଯା ତ୍ରା ତ ତାଙ୍କର ଖାଇଆ ଅଭଡ଼ା ତ ମାନେ ଭାଗ୍ୟରେ ଥିଲେ କହିବାକୁ ଗଲେ କେତେ ପୂଣ୍ୟ କରିଥିଲେ ମିଳେ ତ ହଁ କାହା ଭାଗ୍ୟରେ ବି ଅଛି ସେମାନେ ମାନେ ପୁରୀ ବି ଯାଇ ପାରୁନାହାନ୍ତି ତ ଆମ ଭାଗ୍ୟ ଆମେ ଯା ହଉ ଥରେ ଥରେ ବୁଲିକି ଆସିଚେ। ଅ ବହୁତ ଭଲ ଖୁସି ଲାଗିଥିଲା ଯାଇକି।
ହଁ। ଆଉ ଆପଣଙ୍କ ଗାଁରେ ସେଠି କି କି ମନ୍ଦିର ଅଛି?
ଆମ ଗାଁ ରେ ଆମ ଗାଁ ରେ ଅଛି ହଁ ଶିବ ମନ୍ଦିର, ଚଣ୍ଡି ମନ୍ଦିର, ମା ମଙ୍ଗଳା ମନ୍ଦିର ଜାଣିଥିବେ ତାରିଣୀ ମନ୍ଦିର ବି ଅଛି ଆପଣ ଜାଣିଛନ୍ତି ବୁଢୀ ଠାକୁ କୁରାଣୀ ବୁଢୀ ଠାକୁରାଣୀ ଆମର ଜଙ୍ଗଲ ଆଡେ ଅଛନ୍ତି ଅ ସେଠି ବି ମାନେ ତାଙ୍କର ଘର ବନେଇ ସାରିଲେଣି ଠାକୁରଙ୍କର ଏବେ ପଚିଷ୍ଟା ସରିଲା ତ ବଢିଆସେ ସେ ଆ ସେଠି ଭୋଜି ଭାତ କରିକି ବଢିଆସେ ଠାକୁରଙ୍କର ପତିଷ୍ଠା କରି ଥିଲେ ତ ବଢିଆ ହେଇଥିଲା ତାପରେ ଆମର ହନୁମାନ ମନ୍ଦିର ବି ଅଛ ଛି ବହୁତ ସାରା ମନ୍ଦିର ଆମ ଗାଁ ରେ ଅଛି ବହୁତ ପର୍ବ ବି ଆମ ଗାଁ ରେ ପାଳନ କରାଯାଏ।
ମ ହଁ ବହୁତ ଭଲ କଥା।
ହଁ।
ହଁ।
ଆମର ଏଠି ଜାଗର ବି ବହୁତ ବଢିଆ ସେ ପାଳନ କରନ୍ତି ମାନେ ଶିବ ମନ୍ଦିରରେ। ଜାଗର, ରଜ ସବୁ ରଜ ତ ଏବେ ସବୁ ଗାଁ ରେ ମହୋତ୍ସବ ରଜ ସବୁ ଗାଁ ରେ ହଉଛି ମହୋତ୍ସବ ଜାଣିଥିବେ ଆପଣଙ୍କ ଗାଁରେ
ମ ହୁଁ ହଁ ଆମ ଗାଁ ରେ ବି ହଉଛି।
ଆଚ୍ଛା।
ହଉ ଠିକ୍ ଅଛି ଆପଣ ଯାଆନ୍ତୁ କଣ କରିବେ ମୁଁ ରଖୁଛି ଆଉ।
ହଉ।
ହଉ।